ହୁଁ କଣ କରୁଛ?
ବସିଛି।
ହୁଁ ହୁଁ ଆଉ ମୁଁ ଏଇ ବସିଛି। ହଁ କଣ ପଢା ପଢି ସରିଲଣି। ହଁ ମୁଁ ଏବେ ଏଇ ଯୋଉ ଖାଉଥିଲି କଣ କହିଲ। ଅ ଆଜି ତ ମଙ୍ଗଳବାର ମୁଢ ଖାଇବିନି ସେଥିପାଇଁ ମିକ୍ସଚର ଆଉ କୁରକୁରି ଗୋଟେ ଆଉ ଟିକେ କାକୁଡି ଲଙ୍କା ଧଣିଆ ପତ୍ର। ଏମିତି ଗୋଳେଇ ଖାଉଥିଲି ଏବେ।
ମୁଢୀ ଖାଇ ବନେ ମଙ୍ଗଳବାର ବୋଲି
ହଁ ମୁଁ ମଙ୍ଗଳବାର ଖାଇନା ମୁୋ ମୁଢି ଟା ଉଷୁନା ଚାଉଳ ର ହଏନା କି? ସେଥିପାଇଁ ମୁଁ ଖାଏନ ରାତିରେ।
ଆଉ କଣ କହୁଛ କୁହ। ହଁ। ପାଠ ପଢ଼ିଛି।
ହୁଁ ଆଉ ଦିଦି ତମେ ରେବତୀ ବି ଗଳ୍ପ ବିଷୟରେ ଜାଣିଛ।
ହଁ, ହଁ।
ମତେ ଟିକେ ରେବତୀ ଗାଳ୍ପ ବିଷୟରେ କହିବ।
ହଁ ସିଓର ନିହାତି କହିବି କହୁଛି। ଓଡ଼ିଆ ସାହିତ୍ୟ ଜଗତରେ ଫକୀରମୋହନ ସେନାପତି ଏକାଧାରରେ ଥିଲେ ଜଣେ ଓ ଉପନ୍ୟାସିକ ଆଉ ଗାଳ୍ପିକ।
ହୁଁ।
ଉଁ ଫକୀର ମୋହନ ସେନାପତି କୋଡିଏ। ଗଳ୍ପ ଲେଖିଛନ୍ତି ସେଥି ମଧ୍ୟରୁ। ରେବତୀ ଆଉ! ! ! ! ! ! ! ! ! ! ପୁଅ ଅନନ୍ତା। ଓସ୍ କାଳିୀ ବୋହୂ। ଅନ୍ୟ ଆଉ ସଭ୍ୟ ଜମିଦାର ଏସବୁ ଅନ୍ୟ ଅନ୍ୟତମ। ଆ ରେବତୀ ଗଳ
ହଁ ଯେ କିନ୍ତୁ ତମେ ମତେ ଟିକେ ରେବତୀ ଗଳ୍ପ ଟା ଟିକେ କୁହ।
ହଁ କହି ଇ। ରେବତୀ ହଉଛି ଫକୀର ମୋହନ ସେନାପତିଙ୍କ ରଚିତ ପ୍ରଥମ ଓଡିଆ ସାହିତ୍ୟର। କ୍ଷୁଦ୍ର ଗଳ୍ପ ଆଁ ଯୋଉଟା କି। ଉଁ ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡିଆ। ସରି ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡିଆ ସାହିତ୍ୟ ମାନେ ଓଡିଆ ସମାଜରେ। ନାରୀ ଶିକ୍ଷା ସେତେବେଳେ ଯୋଉ। ନାରୀ ଶିକ୍ଷା ଉପରେ ସେଇଟା ଲେଖା ଲେଖିଛନ୍ତି ମାନେ। ସେ ସମୟରେ ଆଗ କାଳରେ ନାରୀ ମାନଙ୍କୁ ଏତେ ଶିଖ୍ ଶିକ୍ଷା ଦିଆଯାଉନଥିଲା ନାରୀ ମାନଙ୍କୁ କେବଳ ଘର। ଘର କାମରେ ନିୟୋଜିତ କରାଯାଉଥିଲା ସେଇଟାକୁ। ଫକୀରମୋହନ ସେନାପତି ତାକୁ ବିରୋଧ କରି ରେବତୀ ଗଳ୍ପ ଲେଖିଥିଲେ। ଉଁ ରେବତୀ ଗଳ୍ପରେ ମୁଖ୍ୟ ମୁଖ୍ୟ ଚରିତ୍ର ହଉଛି ରେବତୀ। ଆଉତା ଜେଜେମା ଏଁ ରେବତୀ। ରେବତୀ ଥିବ ଗୋଟେ ଉଁ ରେବତୀ ହଉଛି ବାର ବାର ବର୍ଷର ଗୋଟେ ଝିଅଟେ। ଏ ସିଏ।
ସିଏ ଯୋଉ ବାର ବର୍ଷର ଥିବ।
ହଁ ଗୋଟେ ଗାଁ ର ସେ ଗୋଟେ ଝିଅ ଟେ ଯେହେତୁ ସେ ଗୋଟେ ଗାଁ ମାନେ ଗାଁଉଲି ଏରିଆର ଗାଁଉଲି ଅଞ୍ଚଳର ଝିଅ। ସେ ସେତେବେଳେ ସେ ସମୟରେ ସେଠି ସେ ସେଠି ଗାଁ ସେଠି ସେଇ ଯୋଉ ଗାଁର। ମାନେ ନାରୀ ମାନଙ୍କୁ ଏତେ ଶିକ୍ଷା ଶିକ୍ଷା। ଶିକ୍ଷା ଦିଆ ଯାଉ ନଥିଲା ନାରୀ କୁହା ଯାଉଥିଲା ଯେ ନା
ଜାଣିଛନ୍ତି କି ଆଗ କଳାରେ ଏମତି। ନାରି ମାନଙ୍କୁ ଘରେ ରଖୁଥିଲେ ତାଙ୍କୁ ପଦା କୁ ଛାଡୁ ନଥିଲେ। ଆଉ ଯଦି ଉଁ ପାଠ ପଢିବାକୁ ବି ଛାଡୁ ନଥିବଲେ। ସଦେ ବେଳେ ଯଦି ଜଣେ ଝିଅ। ବାହା ହେଲା ତାର ହାତେ ଓଢୁଣା ଦଉଥିଲା। ତାପରେ ଯଦି ତା ସ୍ଵାମୀ ମରିଯିବ ତା ହେକୁ ବି ସେଇ ଥିରେ ମରିବାକୁ ପଡିବ। ମାନେ ଜଳିବାକୁ ପଡିବ ହଁ ସେ ଟି ବି ଥିଲା। ଆଗ କାଳରେ କେତେ ମାନେ ନାରୀ ପ୍ରତି ଏ ସବୁ ଏମିତି ବହୁତ। ଥିଲା ଏବେବି ଏବେବି। ଚାଲିଛି ଯେ ଏବେ ବି ଏତେ ଆମର। ଅ ଯୋଉ ଏତେ ଆଗକୁ ଆସିଲା ପରେ ବି ଆମେ ଏତେ ଆଗକୁ ଆସିଲା ପରେ ବି ଏବେ ବି ଜଳ ମାନେ ନାରୀ ମାନେ ଟୋଟାଲ ମେ ସୁରକ୍ଷିତ ହିଁ ନାହାନ୍ତି ତା ମାନେ ଉ କହିଲା ବେଳେ। ନାରୀ ମାନେ ସେ ରାସ୍ତାରେ ଯଦି ଯାଉଥିବେ ତାଙ୍କୁର କେତେ କଥା ମାନେ। କମେଣ୍ଟ ଭଳିଆ ମାରୁଛନ୍ତି ତା ସହିତ। ଏ କହିବେ ବି ହୁଁ ଏତେ ସବୁ ନିୟମ କାନୁନ ବାହାରିଲା
ଏବେ ବି ଅଛି ଏବେବି କି ଏବେବି ଗାଁ ଗହଳି ମାନଙ୍କର ଅଛି ଯେ ନାରୀ ମେ ପାଠ ପଢି ପାରିବେ ନାହିଁ ନାର ରୀ ମାନ ଘରେ ରହି କାମ କରିବେ ଘର କରଣା ଶିଖିବେ ସେ ସମୟରେ ସେମତି ଥିଲା। ସେଥିପାଇଁ ପକୀରମୋହନ ସେନାପତି ରେବତୀଗଳ୍ପ ଲେଖିଲେ। ଆଉ ସେଇ ରେବତୀ ରେବତୀ। ମାନେ ପାଠ ସେତେବେଳେ ପାଠ ପଢିବାକୁ ମାନେ ତାର ବହୁତ ଆଗ୍ରହ ଥିଲା। ସେଥିପାଇଁ ସେ ପାଠ ପଢୁଥିଲା ପାଠ ପଢିବା ଶିଖ ଦେଖିବାକୁ ଯାଉଥିଲା ତା ଗୁରୁ ହଉଛନ୍ତି ବାସୁଦେବ ମହାରଣ ନା ବାସୁ ବାସି ଦେବ ଏମିତି ଗୋଟେ କଣ। ମନେ କରୁ ଭଲ ସେ ହୁଁ। ସେ ପାଠ ପଢିବାକୁ ଯାଏ। ଯେତଥିରେ ପାଠ ପଢିବାକୁଥିଲା ସେ ଅତି ଗରିବ ଘର ଯେହେତୁ ଥିଲା ମାନେ ରେବତୀର ପରିବା ଅଛି ଗରିବ ତାପରେ ସେ
ହୁଁ।
ତାପରେ ଗାଁ ଗାଁ ଗାଁ ର ଯୋଉ ମନୋବୃତ୍ତି ସେ ମାନେ ସେ କାଳେ। ପା ଆଉ କେହି ପାଠ ପଢୁନଥିଲେ ସେ ଯେହେତୁ ପା। ପାଠ ପଲା ସେଠୁ ନା ପଢିଲା ବି ସମସ୍ତେ କିଛି ଦିନ ପରେମେ ପାଠ ପଢିବା କିଛି ଦିନ ପରେ ତା ବାପାଙ୍କୁ ତା ବାପା ମରିଗଲେ ରେବତୀର ବାପା ଯିଏ। ରିଗରିଗୁ ପା ଦେଖିଲେ ସେଡୁ। ଯୋଉ ରେବତୀର ଜେ କହିବ ଲୋ। ର ଲୋ ଚୁଲି ଲୋ ନିଆଁ ତାର ମନେ ହଉଚି।
ସମସ୍ତେ କହୁଥିବେ ସିଏ ପାଠ ପଢିଲା ବୋଲି। ତ ତା ବାପା ମା ମରିଗଲେ।
ସରି ତା ବାପା ମା ମରିଗଲେ ତାପରେ ସେଇଥିପାଇଁ ତା ସବୁବେଳେ କହିବ ଲୋ ରେବ ଲୋ ଚୁଲିଲୁନିଆ ମାନେ। ତୁ ରେବତୀ ତୁ ସବୁବେଳେ ଚୁଲିତିରେ ରହିବୁ ତୋର ମନେ କଣ। ନି ସବୁ ଘର ଆମ ଶିଖିବୁ ଏଇଟା ହେଉଛି ଆମେ ନାରୀ ମାନଙ୍କର କାମ ପାଠ ପଢିବା ନାରୀ ମାନଙ୍କର କାମ ନୁହେଁ। ହୁଁ। ହଁ ସେଇଟା ସେ ଲେଖିଥିଲେ ତାପରେ। ଏ ସେମିତି ପାଠ ପଢିବ ତାପରେ ରେବବୀ ରେବତୀର ସା ଶିକ୍ଷକ ଯିଏ। ଛି ଦିନ ପରେ ସିଏ ବି।
ହୁଁ।
ମାନେ ମରିଯିବେ। ସେଠୁ ତା ଜେଜେମା ଆଉରି କହିବ। ଏଥିରେ ରେବତୀର ଶୁଣିବା କ୍ଷ ମାନେ ବହୁତ କଷ୍ଟ ଥିବ ତାଙ୍କ ଘରେ ତ ତା ବାପା ମା ମରିଯାଇଛନ୍ତି ସେତବେଳେ ଆର୍ଥିକ ମାନେ ପ ପରିବାରର ଆ
ହଁ ହଁ ମାନେ ଚଳି ପାରୁନଥିବେ ସେ ଖାଇବା ପିଇବା କି ରହିବା। କିଛି ବି ହେଇପାରୁନଥିବ ଠିକ ସେ ତ
ମାନେ ପୁରା ଅତି ଶୋଚନୀୟ ହେଇଯାଇଥିଲା ଅତି ଶୋଚନୀୟ ହେଇଯାଇଥିଲା କିନ୍ତୁ ରେବ ତିକୁ ରେବତୀକୁ ସାହାଯ୍ୟ କରୁଥିଲା ପାଠ ପଢିବାରେ ତାଙ୍କୁ ତାର ଯୋଉ ଗୁରୁ ଯିଏ।
ଓହୋ ତାଙ୍କ ଯୋଉ ଗୁରୁଜୀ ଯିଏ ହ ସେ ଭଲ ଥିବେ ନା ସେ ତାଙ୍କୁ ପାଠ ଶିଖଉଥିବେ ସାହାଯ୍ୟ ବି କରୁଥିବେ।
ହୁଁ। ଏଇଟା ହଉଛି ରେବତୀ ଗଳ୍ପର ଷ୍ଟୋରି। ସରି ସାରାଂଶ।
ହଁ। ଆଉ
ଆହୁରି ମାନେ ଫକୀର ମୋହନ ସେନାପତି ବହୁତ ଗଳ୍ପ ଲେଖିଛନ୍ତି। ଏ ତାଙ୍କର ସବୁ ଯାଙ୍କ ଗଳ୍ପ ପ୍ରାୟ ମାନେ ବହୁ ପ୍ରସିଦ୍ଧ।
ହଁ ହଁ ଯାହା ବି ସେ ଭଲ ଲେଖକ ଆଉ ଗୋଟେ କବି ବି ବି ସେ ଭଲ କବି ଭଲ ଲେଖକ।
ସେ ଫକୀରମୋହନ ସେନାପତିଙ୍କ ଯୋଉ ତୋ ଉପନ୍ୟାସ ଯୋଉ ଚା ଚାରିଟା ଉପନ୍ୟାସ ଯେମିତି ଲଛମା ମାମୁଁ ପ୍ରାୟଶ୍ଚି ତ ଆଉ ଛଅ ମାଣ ଆଠ ଗୁଣ୍ଟୁ ଏରା ବହୁତ ମାନେ ମାନେ କଣ କହିଲ ମାନେ ଓଡିଆ ସାହିତ୍ୟର ଗୋଟେ ଗୋଟେ ସୁପ୍ରସିଦ୍ଧ ଗ୍ରନ୍ଥ।
ହୁଁ।
ଯେମିତି ଫକୀରମୋହନ ସେନାପତିଙ୍କ ଛଅ ମାଣ ଆଠ ଗୁଣ୍ଠୁକୁ ବ ବଙ୍ଗଳା ସାହିତ୍ୟର ମଙ୍ଗଳା ସାହିତ୍ୟରେ ବି ତା ଗୋଦାନ ନାମରେ ତାକୁ ଅନୁବାଦ କରାଯାଇଚି। ପ୍ରେମଚାନ୍ଦ କରୁଛନ୍ତି ଗୋଦାନ। ଏ ଫକରୀମୋହନ ସେନାପତିଙ୍କ ଛମାଣ ଆଠଙ୍କୁ ଅନୁସରଣ କରି ସେଟା ସେଲେଖିଛନ୍ତି। ପ୍ରାୟ ଗଳ୍ ଉପ କଣ ଆଉ ଉପନ୍ୟାସ କଣ ସବୁ ଯାକ ତାଙ୍କର ଉ ମାନେ ସମାଜ ତ ତତ୍କାଳୀନ ସମାଜର ଚିତ୍ର ସେଥିରେ ପରିଣତ ହୋଇଛି।
ଓହୋ। ଆଉ
ହଁ କହ। ରୋଷେଇ ଭାତ ଡାଲି ଆଉ ପୋଟଳ। ମୋ ଭଉଣୀ ହେଲାକି କରୁଚି ମୋ ଭଉଣୀ ହେଲା କରୁଚି ୟିପି। ପୋଟଳ ଭଜା ଗୋଟା ଭାଜୁ
ଗୋଟା ପୋଟଳ ଭଜା।
ହଁ ଗୋଟା ପୋଟଳ ଭଜା
କେମିତି ହୁଏ ଦିଦି ଗୋଟା ପୋଟଳ ଭଜା?
ପୋଟଳକୁୁ ପ୍ରଥମେ ଧୋଇଦବା। ତାପରେ ତାକୁ ମଝିରୁ ମଝିରୁ କାଟ ଅଳ୍ପ ଅଳ୍ପ କାଟିବା।
ଅଳ୍ପ ମାନେ ଆ ମାନେ ହଁ ପୁରେଇ ପରିଆ ଆଉ।
ପୁର ହଁ ମସଲା ଦେଇପାରିଆ। ଏାର ମସଲା ଆଳୁ ପିଆଜ ସରି ଆଳୁ ପିଆଜ ନୁହଁ। ପିଆଜ ରସୁଣ ଅଦା ଯାହା ର ମାନେ ବଡି କି ଦିଏ କିଏ ମୁଡି ବି ବାଟ
ହୁଁ ହୁଁ ହୁଁ ମୁଡି ବି ଦିଅନ୍ତି?
ମ ହଁ ମୁଡି ବାଟଇ।
ଓହ। ଆଉ।
ସେ ମସଲା ବାଟ ମସଲା ସେଇ କାଟିଥିବା ପୋଟଳରେ ମସଲା କୁ ଦବା। ତାପରେ ତେଲ କଢ଼େଇରେ ଗରମ କରି। ପୁଟ ପୋଟଳ କୁ ପକେଇଆ ତାପରେ ଧୀରେ ଧୀରେ ତାକୁ ଭାଜିବା। ଘୋଡେଇ ଦବା ଯେତେବେ ସେ ମସଲା।
ମସଲା କସିଚି।
ମସଲା କଷି ନ କଷିଲେ ବି ଚଳିବ ସେଟା ଅଟୋମେଟିକ ତା ଭିତରେ ସିଝିଯାଏ। ହଁ ମୁଁ ଦେଖିଛି ମସଲା।
ଏବେ ନୂଆ କିଣି ହୁଁ।
କସିବିଶି ଦିଅନ୍ତି ଆଉ ସେମିତି ବି ମୋ ମା ସହ ସେମିତି କରିଦିଅନ୍ତି। ଟେଷ୍ଟ ବି ତ ଲାଗେ ଭଲ।
ହଁ ମୁଁ ଏଟା ନୁଆ ଶୁଣିଲି।
ହ ହ ସବୁଆଡେ କଣ ଯେମିତି ଉଁ କତେ ମାନେ କୋଷେ ଗଲେ ଘାସ ତା ବଦଳେ ସେମିତି।
ହଁ।
ହୁଁ।
ହୁଁ ଉଁ।
ସମସ୍ତଙ୍କର ବେଶ ଭୁଷା କଣ ସମାନ ଯେମତି ଭାରତ ହଉଛି କଣ ଗୋଟେ ବି
ହଁ।
ଜୈବ ବିଭିନ୍ନତାର ଦେଶ।
ହୁଁ।
ହ ସେସ ତମର କେମତି ଭାଜନ୍ତି?
ଆମର ପୋଟଳକୁୁ ଯିମିତି ଆ ତମେ କହିଲ କାଟିଦଉ ଫାଳ କରିକି। ତାପରେ ଖାଲି ପୋଟଳକୁ ଟିକେ ତେଲ ପକେଇକି ଖାଲି ଭାଜିଦେବେ। ମାନେ ଟିକ ଟିକେ ଖାଲି ଭାଜି ଦେଇଥିବେ। ଖାଲି ଭାଜି। ଭାଜିଦେବେ ତାପରେ ମସ ମସଲା ଟା କରିଦେବେ ଯୋଉ ସୋରିଷ ଅଦା। ଜିରା ତାପରେ ଆଉ ଅ ଅଲଗା ମସଲା ସବୁ ପକେଇକି କଷିଦେବେ। କଷି ଦେଇକି ପୁରରେଇ ଦେବେ ଯୋଉ ତା ଭିତେରେ ପୁର ଭଳିଆ ପୁରଇ ଦେଇକି। ଆଉ ଥରେ ଯୋଉ ଖାଲି ଟିକେ ପାଞ୍ଚ ମିଣ୍ଟି ପାଇଁ। ଆଉ ଟିକେ ଭଲସେ କି ମାନେ କଢା ଭଡିଆ ଭାଜିିଆ। ନାଇଁ ମାନେ ହୁଁ ହଁ ସେଥିପାଇଁ ଆଉଥରେ ଟିକ ହୁଁ ଭାଜିଦେବେ ସଇଲା ହେଇଗଲା, କଟା ପୋଟଳ ଭଜା ଏମିତି କୋଟା କଲରା ଭଜା ଗୋଟା ଛଚିନ୍ଦ୍ରା ଭଜା। ଆଉ ଗୋଟା ବାଇଗଣ ଭଜା।
କଦଳୀ କଞ୍ଚା କଦଳୀ ବି ଭଜା ହୁଏ?
ହଁ।
ତମ ଆଡେ କଞ୍ଚା କଦଳୀ ଗୋଟା ଭଜା ହୁଏ?
ଗୋଟା ନୁହେଁ କଦଳୀ ନୁହେଁ ଖାଲି ଛଚି୍ନ୍ଦ୍ ରା ଆଉ